ଅମ୍ ଶୁଭମ୍
ଶୁଣୁଚନ୍ତି ଶୁଭ ସକାଳ।
କିସ କରୁଛନ୍ତି?
ନିତ୍ୟ କରର୍ମ ସାର କି ନା ଟିକେ ବି ଶ୍ରାମ ନେଇଛୁ ଆଉ।
ଓହୋ, ଆଉ ଖାନା ପିନା କିରା କରିଛନ୍ତି?
ଆପଣ ବି କିରା କହିଲେ?
ଆଜ୍ଞା, ଆଜ୍ଞା, ଟିକେ ଇଚ୍ଛା ହେଲା ଆଉ ଆମର ଓଡିଶାର ଯେତିକ ମାନେ ଭାଷା ଅଛି, ତାକୁ ଟିକେ ପ୍ରୟୋଗ କରିବାକୁ ଭାରି ଇଚ୍ଛା ହେଲା ଆଉ।
ଆଚ୍ଛା, ଆଚ୍ଛା, ନାଇଁ, ଆମେ ହୁଁ, ଆମ ରୋଷେଇଆ ଭାଉଜ ସିଏ ଆସିବେନ ବୋଲି କାଲି କାଲି ଆମକୁ ମନାକଲେ, ଯେହେତୁ ଆମେ ପାଞ୍ଚଟ ରେ ଉଠି ହଣ୍ଡା -କଡ଼େଇ, ମାଜି ଭାତ ଭାତ, ଡାଲି, ଆଳୁ ସିଝେଇକି ଥୋଇକି ଘର ଦ୍ୱାର ସଫା କରି ଗାଧେଇ ଠାକୁର ପୂଜା ସାରିକି ଆସିଲି।
ମାନେ, ଆପଣ ମାନେ ଏଇ ଗୋଟିଏ ଦିନ ଯାଉ ଯାଉ ଆପଣମାନଙ୍କ ରୋଷେଇଆ ଛୁଟି ନେଇଗଲେ।
ରୋଷେଇଆ ବିଲକୁଲ ଆସି ହିଁ ନାହାନ୍ତି, ଏଇ ପିଲାମାନେ ହିଁ ରୋଷେଇ କରୁଥିଲେ। ତ ଆମେ ମାନେ କରିନୁନା, ଆମେ କାଲି ସାତ ଜଣ ଆସିଲୁ, ସେଥିପାଇଁ ସେ ଆମ ସାତ ଜଣଙ୍କୁ ଦେଇ ଦେଇେଛନ୍ତି ଆଜି କରିବା ପାଇଁ, ସକାଳ ରାତି।
ଆଚ୍ଛା ଆଚ୍ଛା, ବୁଝିପାରିଲି।
ରାତିରେ ବି ରୋଷେଇ ଅଛି।
ଆଉ ମାନେ ପ୍ରଭାତରୁ ଉଠି କିଛି ଖାଦ୍ୟ ପଦାର୍ଥ ଗ୍ରହଣ କରିଛନ୍ତି ନା ସେମିତି
ନାଇଁ, ଆଜି ଏକାଦଶୀ ଏକାଦଶୀ ଅଛି ତ, ଖାଇବି ଏକାଥରେ ଆଉ। ଟିକେ ପରେ।
ଆଉ କଣ ଶାଗୁ ଭେଦେଇଛନି? ଶାଗୁ ଭିଜେଇଛନ୍ତି, ଆମ ଶାଗୁ।
ଠାରୁ ଭିଜେଇ ଦେଇଛି କାଲି ଠାରୁ।
ଆଚ୍ଛା ଆଚ୍ଛା, ଆଉ ନଡ଼ିଆ କଦଳୀ।
କଦଳୀ ନେଇ ଆସିବି ଆଉ, ନଡିଆ ତ ନହିଁ, କଦଳୀ ନେଇ ଆସିବି ଆଉ।
ତା ମାନେ ପାଖରେ ସେଠି ମିଳୁଛି।
ହଁ, ଅଛି, ଏଇଠି ପାଖରେ ଗୋଟେ ସାଙ୍ଗଟାକୁ କହିଛି, ସିଏ ଯେତେବେଳେ ଆସି- ବ ବିଦ୍ୟାଳୟ କୁ ମୋ ପାଇଁ କିଣିଦବ। ମୁଁ ପଇସା ତା ପାଖକୁ ପଠେଇଦେବି।
ଆଚ୍ଛା ଆଚ୍ଛା।
ଯେ ହଁ କହିଛି ଆଉ, ଆଣିଦେଲେ ଖାଇବା ଆଉ।
ଆଉ ଆଚ୍ଛା, ଆପଣଙ୍କର ଯଦି କେବେ ଅର୍ଥର ଅଭାବ ହୁଏ, ତାହେଲେ ଆମ୍ଭକୁ ଜଣାଇବେ।
ନାଇଁ, ଅର୍ଥ ରୋଜଗାର କରିବାର ତ ବାଟ ପାଇଛୁ।
ଆଚ୍ଛା ଆଚ୍ଛା ଆଚ୍ଛା ଠିକ ଅଛି। ଉତ୍ତମ ବାର୍ତ୍ତାଟିିଏ ଦେଲେ।
ହଁ।
ଆଚ୍ଛା। ଆଉ ଆପଣ ସିନା ଏଇ ପୁରୁଣା କାମଟିକୁ ସାରିଲେ ପୁଣି ନୂତନ କାମ ଆରମ୍ଭ କରିବେ, ବୁଝିପାରୁ- ଅଛନ୍ତିତ? ଆପଣ ତ ସମୟ ଦଉନାହାନ୍ତି।
ମତେ ଯେତେବେଳେ ସମୟ ମିଳିବ। ଥରେ ମୁଁ ଆପଣଙ୍କୁ ମନେ ପକେଇଦେବି, ଆପଣ ଥରେ ମତେ ମନେ ପକେଇଦେବେ। ଗୋଟିଏ ଗୋଟିଏ ସରିିଯିବ।
ଆଚ୍ଛା, ଠିକ୍ ଅଛି।
କେମିତି ସମୟ ପଳେଇବ ବି ଜଣା ପଡିବନି ଦଶ ହଁ।
ଏଥିରେ ବି ସାଧାରଣ କଥା ହଉ ଖାଲି ଆମର ଏତିକି ଟିକେ ବଦଳିବାର ଅଛି ଆମେ ଏଇଥିରେ ହିଁ କଥା ହେବା। ଆମର ଆଚ୍ଛା ଆଉ ଆଜି ତାହେଲେ ଆରମ୍ଭ ହବ ଆପଣଙ୍କ ପାଠ ପଢା?
ହଁ ଯିବୁ ଆଉ, ନଅଟା ପଇଁଚାଳିଶ ବେଳକୁ ଯିବୁ ଆଉ।
ଆଉ ମଝିରେ ମୁଁ ଏଇନାକେ ଝିଅକୁ ଖୋଇକି ତା ଚାଟଶାଳୀକୁ ପ ଠେଇ ସାରି ଠାକୁର ପୂଜା ସାରି ପୋଟଳ ଗୁଡିକୁ କାଟି ବାଟଣ ବାଟିଛି ବାଟଣ ବାଟିକି ଥୋଇଛି କଡେଇ ଟା ତତଉଛି ଭଜାଟି ଭାଜିବି
ହଁ। । । ।
ଆଉ ଆପଣ ଯୋଉ କହୁଥିଲେ କି ଦଶଟା ରୁ ଚାରିଟା ଆପଣଙ୍କର ପାଠ ପଢା ହବ ଆପଣ କଣ ତା ଭିତରେ ଭିତରେ ଆସିବେ ମାନେ ପୁଣି ଥରେ ଆପଣଙ୍କ ହଁ ବାସସ୍ଥଳୀକୁ ଖାଇବା ପିଇବା କରିବା ପାଇଁ।
ହଁ ହଁ ହଁ ସେତିକି ବେଳେ ଆମେ ବାର୍ତାଳାପ କରିପାରିବା ଟିକେ
ମାନେ ଆସ ବହୁତ କମ୍ ବାଟ ବୋଧେ ଆପଣଙ୍କ ବାସସ୍ଥଳୀ ଆଉ। ଆପଣଙ୍କ ପାଠ ପଢା ଜାଗା ବହୁତ କମ୍ ବ୍ୟବଧାନ ବୋଧେ?
ହଁ ହଁ ଯେମିତି ଆମର ବାରିରୁ ଘର ସେମିତି।
ଆଚ୍ଛା ଆଚ୍ଛା ବହୁତ ବଢିଆ ତାମାନେ ଏତେ କମ୍।
ହୁଁ।
ଆଚ୍ଛା।
ଆମର ଯୋଉ ହଁ ଏଇ ଯୋଉ ପ୍ରବାସ ଘରର ପାଚେରୀ ତା ସେ ପଟେ ରୋଡ ତା ସେପଟେ ବିଦ୍ୟାଳୟ।
ଆଚ୍ଛା।
ପାଖ ଆଉ ଗୋଟେ ସେକେଣ୍ଡ ରେ ପହଞ୍ଚିବା ମାନେ ପାଞ୍ଚ ମିନିଟ୍ ଭିତରେ ବି ପହଞ୍ଚିବ।
ଆଚ୍ଛା ବହୁତ ବଢିଆ ଆଉ। ଆପଣ ସେଇ ଡାଲି ଆଉ ଆଳୁଟି ସିଝେଇ ଦେଇଛନ୍ତିଛନ୍ତି ଆସିକି ସେ ଖାଦ୍ୟଟିକୁ ଗ୍ରହଣ କରିବେ।
ହଁ ସବୁ ପିଲା ଖାଇବେ ଆଉ।
ଆଚ୍ଛା ନିଜେ ନିଜେ ଚକଡିକି ଖାଇବେ ମାନେ ଯୋଉ ଆମର କହୁ ବଘରା ହୁଏ। ସେଇଟା ହେଇନି।
ସେଇଟା କରିନୁ ଏଥିପାଇଁ କି ପିଲା ଅଧେ ଖାଆନ୍ତିନି ବହୁତ ଆଡୁ ର ଲୋକ ହୁଁ ବହୁତ ସବୁ ଆଡର ପିଲା ଅଛନ୍ତି ନା ମୟୁରୁଭଞ୍ଜ ଢେଙ୍କାନାଳ।
ଓହୋ।
ହୁଁ ସେମିତି ତାଙ୍କର ଦଳିକି ନିଜେ ନିଜେ ଖାଇବେ ସେ ଠିକ୍। ଆଉ ବଘରା କି ଭଜା ହେଲେ ବି ସେମାନେ ପସନ୍ଦ ନାହିଁ।
ଓହୋ ବହୁତ ବଢିଆ ଆଉ ଡାଲି ଟାକୁ ଛୁଙ୍କ ମାରି ଦେଇଛନ୍ତି।
ହଁ ଡାଲି ଟାକୁ ଟିକେ ତେଲ ଫୁଟଣ ଲଙ୍କା ଭେଶୁଆଁ ପତ୍ର ପିଆଜ ଟମାଟ ଦେଇ କି ଛୁଙ୍କ କରିଦେଇଚି।
ଆଚ୍ଛା ଆପଣ ତ କହୁଥିଲେ ସେଇଟା ଜଙ୍ଗଲ ଏରିଆ ତାମାନେେ ଆପଣଙ୍କୁ ସେଇଠୁ ଭେଷୁଙ୍ଗ ପତ୍ର ଫତ୍ର ପୁରା ମିଳୁଥିବ ସବୁବେଳ ପାଇଁ ନାଇଁ କି।
ହଁ ଆମ ଏଇ ପାଚେରୀ ଭିତରେ ହେଇଛି ଭେଷୁଙ୍ଗ ଗଛଟେ ବଡ଼ ଟେ। ଆମେ ସାଧା ସାଧୀ ଜିନିଷ କଲେ ତାକୁ ନେଇ ଟିକେ ଛୁଙ୍କ ଦେଉ।
ଆ ହୁଁ। ଆଚ୍ଛା ଆଜି ତ ଆପଣ ଶାଗୁ ପଣାଟି ଛଡା କିଛି ଆହାର ନେବେନି। ନାଇଁ କି।
ନାଇଁ ନାଇଁ।
ଆଉ ଆମ ଘରେ ଯଦି ଆପଣ ଥାଆନ୍ତେ ତାହେଲେ ଟିକେ ନଡିଆ କୋରିକି ଖାଇଥାନ୍ତେ।
ହଁ ହେଲେ ଏଠି ବି ସେଇ ବ୍ୟବସ୍ଥା ବି ଏତେ ନାହିଁ ଯେ ପରିବା ପାଇଁକା ଆଉ ଖାଲି କଣ କର ନା ତ ଖଣ୍ଡ ଖଣ୍ଡ କରିକିନା କାଟିକିନା ଛୁରୀରେ
ଆଚ୍ଛା।
ତାପରେ ତାକୁ ଗ୍ରେଟରରେ ଘଷିବ।
ଆଛା ଆଉ ହାତ ଅ ଅ ହାତ କୋରଣା ତ ମିଳୁଛି ବହୁତ କମ ଟଙ୍କାରେ ମାନ୍ତ୍ର କୋଡିଏ ଟଙ୍କାରେ ମିଳୁଛି। ସେଇଟା ତ ଆପଣ ରଖିପାର
ଦେଖିବା ନେଇ ଆସିବା ଏଥର କ।
ଯଦି କହିଥାନ୍ତେ ତାହେଲେ ଗୋଟେ ଥିଲା ଘରେ ମୁଁ ତାକୁ ଦେଇ ଦେଇଥାନ୍ତି। ଆଉ ମୁଁ ଆଉ ମୋ ମୁଣ୍ଡରେ ଏତେ କଥା ପଶିନି ଆଉ ଏଇଥର ଆ ଆସନ୍ତୁ କହୁଥିଲେ ପରା ଶ୍ରାବଣ ମାସ ବୋଲବମ ରେ ଆସିବେ।
ହଁ ହଁ।
ଆଉ ନିଶ୍ଚିନ୍ତ ନେଇକି ଯିବେ ଆଉ ମନ କରିକି ଆଉ।
ହୁଁ।
ହୁଁ ଅଛି ଗୋଟାଏ ନେଇଯିବେ ସେଇଟାକୁ ଆଉ ଛୋଟିଆ ଜିନିଷଟି ଆପଣ ଯୋଉଠି ପାରିବେ ସେଇଠି ଥୋଇଦେବେ ବାସ।
ହଁ।
ଆଛା ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି?
ହଁ ମୁ ଭଲ ଅଛି।
ଭଲ ତ।
ହଁ।
ହଁ ହଁ। ଠାକୁର ମାନେ କଣ ଗୋଟେ ଜାଗାରେ ରଖିଛନ୍ତି ସମସ୍ତେ ପୂଜା କରୁଛନ୍ତି?
ହଁ ସେଇ ଯୋଉହଁ ହଁ ସମସ୍ତେ ଯାଇକି ମୁଣ୍ଡିଆ ମାରନ୍ତି ଆଉ ସେ ଯୋଉ ମୋନାଲିସା ଯୋଉ ଆମ ସେପଟୁ ଆସେ ସିଏ ପୂଜା କରେ। ଆଉ ମୁଁ ପୂଜା କରେ ଆଉ ଆଉ ଦି ଜଣ ଦିଦି ଅଛନ୍ତି ସେମାନେ ବି ପୂଜା କରନ୍ତି। ଆମେ ହିଁ କେବଳ ପ୍ରାୟ ପୂଜା କରୁ ଆଉ ସମସ୍ତେ ମୁଣ୍ଡିଆ ମାରନ୍ତି।
ଆଚ୍ଛା।
ହଁ ଯେହେତୁ ଆଜି ମୋର ଓଷା ଥିଲା ମୁଁ ସେଥିପାଇଁ ଯାଇ ଆଗ ଫୁଲ ଫୁଲ ତୋଳିକି ପୂଜା କରିଦେଇଛି।
ଆଉ ଫୁଲରେ ବି କିଛି ଅସୁବିଧା ନଥିବ ମୁଁ ଭାବୁଛି ସେଠି ଆପଣଙ୍କର ଫୁଲ ବି ମିଳିଯାଉଛି। ପୁଅ ନାହିଁ କି?
ଭଲହେଲା।
ହୁ ମାନେ ଖାଲି ଟଗର ସେଠି ମିଳୁଛି ଓ଼ହେ। ଟଗରମାନେ ବଡ ସାଇଜ୍ ନା ଛୋଟ ଛୋଟ ଟିକ୍ ଟିକ୍ ଟଗର?
ନାଇଁ ସେଇ ଯୋଉ ଆମର ଯୋଉଟା ନର୍ମାଲ୍ ଯୋଉଟା।
ଆଚ୍ଛା ଆଚ୍ଛା- ଆଚ୍ଛା।
ସବୁ। କହୁଛି ହାଲୋ।
ଆପଣ ଏ ଯୋଉ ଆଜି ବ୍ରତଟି କରିଛନ୍ତି, ଆପଣ ଏ ଏକା କରିଛନ୍ତି ନା ଆପଣଙ୍କ ସାଙ୍ଗରେ ଅଲଗା କିଛ୍ ଛି ବାଳିକା ମାନେ
ନାଇଁ ନାଇଁ। ମୋର ଆଉ ଗୋଟେ ଆମ ସହିତ ଜଣେ ସାଙ୍ଗ ଅଛି, ସେ ବି ନିରାମିଷ ଖାଏ ସିଏ ହଁ ସିଏ କରେ କଣ ତ୍ରୟୋଦଶୀ ନା? ତ୍ରୟୋଦଶୀ କରେ। ଏଇ ସିଏ କଣ କରେ ତ୍ରୟୋଦଶୀ ନା ଦ୍ଵାଦଶୀ କଣ କରେ? ଚତୁର୍ଦଶୀ କରେ ସରି ସରି ଚତୁର୍ଦଶୀ।
ହଁ ଚତୁର୍ଦ୍ଦଶୀ ଟା କରନ୍ତି ମୁଁ ଜାଣିଚି ଏକାଦଶୀ ଚତୁର୍ଦ୍ଦଶୀ କିନ୍ତୁ ତ୍ରୟୋଦଶୀ ଦ୍ଵାଦଶୀ କେବେ ମୁଁ ଶୁଣିନି।
ଚତୁଦ୍ଧଶି
ଆଚ୍ଛା।
ତାର ଦି ଥର ବା। କୋଉଠି ଦି ଥର ତ ଥରେ। ଚତୁର୍ଦ୍ଦଶୀ ଭାଉଜ ଦିଥର ପଡେଟି ମାସକୁ?
ଚତୁର୍ଦ୍ଦଶୀ ଦି ଥର ପଡେ।
ହୁଁ ଏକାଦଶୀ ଦି ଥର ପଡିବ ଚତୁର୍ଦ୍ଦଶୀ ଦି ଥର ପଡିବନି।
ସବୁ ବା ମାନେ ପୁରା ପ୍ରଥମ ରୁ ପୁରା ଯେମିତି କୁହନ୍ତି ଚତୁର୍ଦ୍ଦଶୀ ଯେମିତି ପୁଣି ଷ୍ଟାର୍ଟ ଆରମ୍ଭ ହେଇଯାଏ ପୁଣି ଗୋଟେ ମାସରେ ସବୁ। ହଁ କୃଷ୍ଣ ପକ୍ଷ ଯେମିତି ଶୁଳ୍କ ଶୁକ୍ଳ ପକ୍ଷରେ ସେମିତି ଦିଟା ପକ୍ଷରେ ସେ ପୁରା ଦିଟା ଦି ଥର ଆରମ୍ଭ ହୋଇ
ହଁ ଗୋଟେ ଅମାବାସ୍ୟା ଆଉ ଗୋଟେ ପୂର୍ଣ୍ଣିମା।
ଏକାଦଶୀ ଦ୍ଵାଦଶୀ ତ୍ରୟୋଦଶୀ ଚତୁର୍ଦ୍ଦଶୀ।
ହଁ ଆମ ଗାଁରେ ଜଣେ ଲୋକ ଅଛନ୍ତି ହେଲା। ଶୁଣୁଚୁ ସେ ପ୍ରତି ଏକାଦଶୀ ଦିନ ପୁରୀ ମନ୍ଦିର ଯାଆନ୍ତି। ଭାବ୍ ମାସୁକୁ ସିଏ ଦିଥର ପୁରୀ ଯାଆନ୍ତି।
କିଏ?
ଯୋଉ ଜଲି ଦେଇ ନା କଣ ତାଙ୍କ ନାଇଁ ନାଇଁ ଜଲି ଦେଇ ନାଇଁ କଣ୍ଢେଇ ଦେଇ ଙ୍କ ବାପା। ସେ ଏକାଦଶୀ ରେ ସବୁ ଏକାଦଶୀ ସେଥିରେ ଯାଆନ୍ତି ପୁରୀ କାରଣ ଏକାଦଶୀରେ କେବଳ ମହାପ୍ରସାଦ ଖାଆନ୍ତି ନା। ରନ୍ଧା ଭିତରେ କେବଳ ମହାପ୍ରସାଦ ଖାଇପାରିବେ, ଆଉ କିଛି ଖାଆନ୍ତିନି ରନ୍ଧା ଜିନିଷ। ଆଉ ଯଦି ଖାଇବ ଏକାଦଶୀ ବହୁତ ପ୍ରକାରର ଅଛି, ଗୋଟେ ଅଛି ବଟେ ନିର୍ଜଳା, ଆଉଟା ସଜଳା, ଆଉଟା ଆଉ କଣଟା ଫଳ ଯଉଟା ଖାଆନ୍ତି, ହେଲା।
ଆଚ୍ଛା।
ସେ ପୁରା ଫୁ - ପାଣି ବି ପିଇବନି ଆଉ ଗୋଟେ ପାଣି ପିଇବ ଆଉ ଗୋଟାରେ ଫଳମୂଳ ଏଇ ସବୁ ଜିନିଷ। ସେ ହାର କରିବ, ଆଉ ଗୋଟାର ହଉଛି ମହାପ୍ରସାଦ ପାଇକି ରଣ କରିବ, କେତେ ପ୍ରକାରିଆ ସବୁ ଅ ଯିଏ ନିଜ ସ୍ୱାସ୍ଥ୍ୟ ଅନୁସାରେ ଯିଏ ଯଉ - ପ୍ରକାରର କରିପାରୁଛି ଆଉ। ହଁ ଠିକ ଅଛି, ମୁଁ ବର୍ତ୍ତମାନ ରହୁଛି ତମେ ମତେ ମନେ ପକା।
ଆଚ୍ଛା, ଠିକ୍ ଅଛି।